ହ୍ୟାଲୋ ହ୍ୟାଲୋ ଆଜ୍ଞା ଶୁଭୁଛି ଭୟସ୍
ହ୍ୟାଲୋ ହଁ ଆଜ୍ଞା ଆଜ୍ଞା ହଁ କଣ
ଭଲ ଅଛି ଆଜ୍ଞା ଲୋନ ସରିଲାଣି ନା ସାରନି।
ନାହିଁ ସରିନି ଆପଣଙ୍କର
ଯିବି ଅଫିସରେ ଥିଲି ଆଉ ଏବେ ତ ହେଲା ଗୋଟେ ବାଜିଲା ଜମା। ଯାାଉ ଆଉ ଟିକେ ଯାଉ ଯିବି କଥା ହେଇକି ଆଉ।
ଓହୋ।
ଦଶ ମିନିଟ କଥା ହେଇକି ଯିବି ଆଉ।
ହଁ ଆପଣ କଣ କରନ୍ତି?
ମୁଁ ଆଜ୍ଞା ଜବ୍ କରେ ରେ
ଓହୋ। ଆମ ଘରେ ହେଇଛି ଆଜି ମାଛ ଚିକେନ ମାଛ ହେଇଛି ଭାତ ହେଇଛି ଆଉ ଚିକେନ ହଁ।
ଆଜ୍ଞା ଆଜ୍ଞା ଆଜି ବାରଟା ବୁଧବାର ବୋଲି ଆଉ ଆଜ୍ଞା ଏବେ ଯିବି ଏଇ ଟେନ୍ସ ରେ ଅଛି। ଯିବ ଖାଇକି ଆସିବି ଆଉ ଟିକେ ପରେ ଆଉ ଏବେ ନାଇଁ। ଓଃ,
ଓ ହଁ ଆପଣଙ୍କ ଘର କୋଉଠି?
ଆପଣ କଣ କରନ୍ତି?
ହଁ ମୋର ଏବେ ଜଷ୍ଟ ଜଷ୍ଟ ଗ୍ରାଜୁଏସନ୍ ଏବେ ସରଲା।
କୋଉଥିରେ ଷ୍ଟ୍ରିମ୍?
ବି- ବିିକମ୍।
ବିକମ୍ ଆଚ୍ଛା କମସ୍ ତାହେଲେ। ସେ ଏବେ ସରିଲା ମାନେ ଏଇ ଇୟର୍ ପାସ୍ ଆଉଟ୍?
ହୁଁ, ଏବ ବେ ଜଷ୍ ସରଲା ଏମ୍ ଏପ୍ରିଲରେ।
କଣ ପ୍ଲାନ୍ କରିଛନ୍ତି କଷ୍ଟ ନା ଚାର୍ଟାଡ୍ ନା ଏକାଉଣ୍ଟ? କଷ୍ଟିଙ୍ଗ ନା ଚାର୍ଟଡ୍ ଏକାଉଣ୍ଟେଟ୍?
ମୁଁ ଭାବିଥିଲି ଏହେ ଏମବିଏ କରିବା ପାଇଁ ଘରେ ଟିକେ ରାଜି ହେଉନାହାନ୍ତି ବାହାରକୁ ଛାଡିବା ପାଇଁ।
ଉଁ, ବାହାରକୁ ନ ଯାଇ ଡିଷ୍ଟାନ୍ସ ରେ ବି କରିପାରିବେ ଆପଣ।
ହଁ ଘରେ ଟିକେ ମନା କଲେ। ଯୋଉ ମୁଁ ଯୋଉ କଲେଜ୍ ରେ ପଢୁଥିଲି ସେଇ କଲେଜ୍ ରେ ଏମ୍ କମ୍ କରିବି ଭାବୁଛି।
ହଁ ହଁ ବେଟର୍ ହବ ବି କିଛି ନାହିଁ ତାପରେ ବି ଅଛି ଖୋଲି ପାରିବ ଆପଣଙ୍କ ପାଇଁ ବହୁତ କିଛି। ଏମକମ୍ ପରେବି। ଏମବିଏ ପାଇଁ ବାହାରକୁ ଯିବା କିଛି ଏମିତି ନିଡେଡ୍ ନାହିଁ ଜରୁରୀ ନାହିଁ। କରିପାରିବେ ଆପଣ ବହୁତ କିଛି ୟୁନିଭର୍ସି ଟି ଅଛି ଯିଏ କି ଅଫର୍ କରୁଛନ୍ତି ଡିସଟାନ୍ସ ରେ। ଆପଣ କରି ପାରିବେ ଯଦି ଚାହିଁଲେ ତ। ଲାପଟପ୍ ଟା ଦରକାର, ସରିଲା ଆଉ କିଛି ଦରକାର ହି ନାହିଁ। ଜାଣିଥିବେ, ନା ଆପଣ କିଏ ତ କିଏ ନିହାତି କି ସର୍କଲ୍ ରେ କିଏ କରୁଥିବ। ଫେଣ୍ଡ ସର୍କଲେ ହଉ କି ଆପଣଙ୍କ ଭାଇ ଥାଆନ୍ତୁ କି କିଏ ବି ତାଙ୍କ ଫ୍ରେଣ୍ଡ ସର୍କଲ୍ ରେ କିଏ ନା କିଏ ତ କରୁଥିବେ ଡିଷ୍ଟାନ୍ସ ଆଜିକାଲି ହଉଛି।
ହଁ।
ମାନେ ବେସିକାଲି ମଟୋ କଣ ଆପଣଙ୍କର? କମର୍ସରେ ବ୍ୟାଗ୍ରାଉଣ୍ଡରେ କଣ, ମାନେ ଇନ ଫ୍ୟୁଚର୍ କଣ ଜବ୍ କରିବାକୁ ଚାହାଁନ୍ତି?
ଯେ ମୁଁ ଭାବୁଛି। ହଁ ବ୍ୟାଙ୍କିଙ୍ଗ୍ ଲାଇନ୍ ତ ଇଚ୍ଛା ଥିଲା, ଘରେ ତ ଏମବିଏ କରେଇଲେନି କି ବ୍ୟାଙ୍କ କି ମୁଁ ଭାବୁଛି କୋଚିଂ ନେଇଯିବି ଗୋଟେ ବର୍ଷ ଭୁବନେଶ୍ୱର।
ପିଓ ବାହାରିଛି ପକଉନାହାନ୍ତି ଏସବିଆଇ ରେ।
ଟିକେ ଡର ଲାଗୁଚି, ସେଥିରେ ବହୁତ କଷ୍ଟ।
କଷ୍ଟ କଣ ପଢ଼ାପଢ଼ି କରିବେ ବାଇଚାନ୍ସ ଯଦି ଭଲ ଥିବ ଉ, ଏମତି ଓ ଜେନେରାଲ ନା ଅଲଗା ଇଏ ରେ ଓ ସରି ଏଥିରେ ଇଏ କାଷ୍ଟ ବିଷୟରେ ଆଲୋଚନା କରିବା କଥା ନୁହେଁ। ଏଇ ଆପ୍ ରେ। ହଁ କିନ୍ତୁ ହେଇଥିପାଇଁ ତ ବେଶ ଶୀ ମାଡ଼ ଆଉ କଷ୍ଟ ଖାଇବେ, ଆଉ ମୋର ବି ସେଇ ଯୋଗୁ ତ ମୁଁ ପଶୁଛୁ ଆଉ। ଏଁ କଟକ ପଳେଇବ ସେଇ ପାଖାପାଖ କି ଚଉସ୍ତରୀ ପଚସ୍ତରୀ ସେଭେଣ୍ଟି ପ୍ଲସ୍ ତ ଯାହାହେଲେ ଯିବ ଆଉ ସେଇଥିପାଇଁ ହଲାନି। ଯାହେଲେ ଆଉ ଟିକେ, ଭଲ ସେ ପଢିବାକୁ ହୁଁ, ହୁଁ କିଛି ନାହିଁ ଟ୍ରାଏ କରନ୍ତୁ, ବୟସ ଥି- ଅଛି ନା, ଏବେ ତ ପାସ୍ ଆଉଟ୍ ଜମା ବୟସ ବହୁତ ଅଛି, କିଛି ନାହିଁ। ଟ୍ରାଏ କରନ୍ତୁ ନିହାତି ପାଇବେ। ଡରିଲେ କଣ ହବ ଆଉ କାଇ ପଢୁଛନ୍ତି ତାହେଲେ?
ହୁଁ ଉଁ ଯାଇଥିଲି ଏବେ କଲେଜ ଯାଇଥିଲି। ଏ ସାର୍ ଙ୍କୁ ମ୍ୟାମଙ୍କ ସହିତ ଟିକେ କଥାବାର୍ତ୍ତା ତାହେଲେ ସେ ମ୍ୟାମ୍ ବି କହିଲେ କହିଲେ ପିଏ ପୋଷ୍ଟ ବାହାରିଛି, ତମେ ପକେଇଦିଅ। ଆମେ ଯେତେ ଜଣ ଯାଇଥିଲୁ ତ ମ୍ୟାମ୍ ହେଟୁ କହିଲେ ଏଥିରେ ଟିକେ କଷ୍ଟ ଏମିତିରେ କଷ୍ଟ ନ କଲେ ତ ତମକୁ କିଛି ମିଳିବନି।
ତ କ୍ଲୋରିକାଲ ତ କଷ୍ଟ ନୁହେଁ। କ୍ଲାସିକାଲର ଇ ଏସ୍ ବି ଆଇ ରେ ବାହାରି ନାଁ କ୍ଲରିକାଲ। ଓଡିଶା ଗମେଣ୍ଟ ଜବ୍ ମାରିକି ଦେଖିବେ ହାଁ, ଓଡିଶା ଗମେଣ୍ଟ ଜବ୍ ହଉ ନହଲେ ଫ୍ରି ଜବ୍ ଆଲଟ୍ ମାରିକି ଦେଖିବେ ଓଡିଶାରେ।
ଗୁ ଗୁଗଲ୍ ରେ ନା?
ଆଜ୍ଞା ଗୁଗୁଲ ରେ ସର୍ଚ୍ଚ କରିବେ ଫ୍ରିଜ ୱାଲଟ୍ ସେଥିରେ ଷ୍ଟେଟସ୍ ସିଲେକ୍ଟ କରିକି ଓଡିଶା, ତାପରେ ଦେଖିବେ ଓଡିଶାର କଣ, କଣ, କଣ, କଣ, ଅଛି ପୁରା ଡିଟେଲ୍ପ ଆପଣ ଅପଡେଟ୍ ରହିବେ।
ଓମ୍ ହରି।
ଆଉ ପଢ଼ି ପଢ଼ା ସାଇଡ ରେ ହିଁ ସେଇଟା ଥାଏ। ଏପଟେ ଟ୍ରାଏ କରିବା ହେପଟେ ବି ପଢ଼ିବ କଣ ଅଛି କିଛି ନାଇ, ଆଉ ଏବେ ହିଁ ଟ୍ରାଏ କରିପାରିବ। କଣ ହବ ଆଉ ବୟସ ପଳେଇଲା ପରେ ମ୍ୟାରେଜ ହେଇଯିବ। ଆଉ ସେତେବେଳେକୁ କି ନେବିିବୁ ପାଞ୍ଚ ବର୍ଷ ଛଅ ବର୍ଷ ପରେ ପିଲାଟେ ହେଇଯିବ। ସେତେବେଳକୁ ଆଉ ଟ୍ରାଏ କରିପାରିବନି ଭାବିଲେ ବି। ନାଁ ହେତବେଳକୁ ବୟସ ଥିବ। ଏବେ ବୟସ ଅଛି। ତାକୁ ୟୁଟିଲାଇଜ କରିଦିଅ ପଢ଼ କଷ୍ଟ କରିଚାଲ। ମୁଁ ବି ସେମତି ଜବ୍ କରୁଥିଲି ବାହାରେ ମୁଁ ହଉଛି ଏରୋନେଟିକାଲ୍ ବ୍ୟାଗରାଉଣ୍ଡ ର ଏରୋନେଟିକାଲ୍ ଇଞ୍ଜିନିୟରିଂ କରିକି ଭୋପାଳ ରେ ଜବ୍ ବି କରିଥିଲି। ଗୋଟେ ବୋଲି ପୁଅ ବୋଲି ମା ଟିକେ କାନ୍ଦିକି ଯାଇକି ସେଠିକି କାନ୍ଦିଲା ରହିଲା ନି, କହିଲା ଯା ଆସ ବାହାରି ଓଡିଶାରେ ଯାହା କରିବୁ କରିବୁ। ଏତେ ବାଟରେ ରହିକି କିଛି ନାହିଁ। ଏମିତି ହେଇକି ମୋ କ୍ୟାରିୟର ଟା ମୁଁ ଏଇ ବ୍ୟାକଗ୍ରାଉଣ୍ଡ ନୁହେଁ ନିଜ ଫିଲ୍ଡ ଛାଡିଲେ ମୁଁ କଣ କିି ତମେ ଏମିତି ଭଟକିବ ମାନେ ବୁଲିବ, ତମକୁ କୋଉଠି ପରମାନେଣ୍ଟଲି ଜବ୍ ମିଳିପାରିବନି। ତମକୁ ଏଇଟା କେବେ ବି ଭଲ ଲାଗିବନି, କାହିଁକି ନା ତମ ଫିଲ୍ଡ ହିଁ ଅଲଗା ଅଛି ଅଛି ମୋ ଘର ପାଖରେ ପାଖରେ ମୁଁ ମ୍ୟାରିଡ ବି ଆଉ ମୋ ପୁଅଟେ ବି ଚାରି ବର୍ଷର। ଏମିତି ଆଉ ଆଉ ସେଇଥିପାଇଁ କହୁଛି କାହିଁକି ନା କହିଲ ଭଉଣୀ ମୋ ୟୁଟିଲାଇଜ ଆମେ ସେ ଜିନିଷ ଦେଇକି ଆମେ ପଳେଇ ଆସିଛୁ ଆମେ ପୁଅ ପିଲାଙ୍କୁ ବି ଦେ ଖିଛୁ ଝିଅ ପିଲାଙ୍କୁ ବି ଦେଖିଛୁ ଆଉ ତ ୟୁଟିଲାଇଜ କଲେ ହିଁ ଇନ୍ ଫ୍ୟୁଚର ନିଶ୍ଚିନ୍ତ ସକ୍ସେସ୍ ମିଳିବ ଏମିତି କିଛି ନାହିଁକି କି ହବନି କଣ ଫାଷ୍ଟ ଆଟେମଣ୍ଟରେ ନ ହୁଁ ସେକ ଣ୍ଡ ଆଟେଣ୍ଟ ରେ ନ ହଉ ଥାର୍ଡ ଆଟେଣ୍ଟ ରେ ହବ ବୟସ ଅଛି ମାନେ ତମକୁ ମିଳିବ। ପଢ଼ିବ ଆଉ ଯିଏ ପଢ଼ୁଥିବା ଦେଖ ପିଲା କଣ ପାଉନାହାନ୍ତି, ଯୋଉ ପୋଷ୍ଟ ସବୁ ବାହାରୁଛି କଣ ଖାଲି ପଡ଼ୁଚି? ପିଲା କଣ ପାଉନାହାନ୍ତି? ନା ଜେନେରାଲ ପିଲା ପାଉନାହାନ୍ତି? ଯାହା ହେଲେ ପାଉଛନ୍ତି।
ହଁ ଜେନେରାଲରେ ଟିକେ ବେଶୀ କଷ୍ଟ।
ହଁ କଷ୍ଟ ଟିକେ ଅଧିକା ମା ଏମତି ଆଉ କଣ। ଖାଇ ପିଇ ସାରିଲେନି?
ଉଁ ହଁ ସକାଳେ ଖାଇଥିଲି।
ଆଚ୍ଛା ଲଞ୍ଚ ସରିନି, ଆପଣ ଏକୁଟିଆ ଝିଅ ନା ଭାଇଭଉ ଅଛନ୍ତି ନା ଭଉଣୀ?
ନାହିଁ ଆମେ ଦି ଜଣ ଭାଇ ଭଉଣୀ ମୁଁ ବଡ ଭାଇ ସାନ। ସିଏ ଏବେ ଜଷ୍ଟ ତାର ଏବେ ହେଲା ଫାଷ୍ଟ ଇୟର ହେଲା।
ଆ ସେ ବି ସେ କମର୍ସ ପଢୁଛନ୍ତି ନା ସାଇନ୍ସ?
ହୁଁ ହଁ ସେ ଆର୍ଟ୍ସ। ସିଏ ତ ପାଠ ସାଠ ସ ସେ କିଛି ପଢେନି ତ ଆର୍ଟସ ପଢେଇଥିଲେ ତାକୁ।
ସେଇ ସମସ୍ତେ ସେଇଟା ହିଁ କୁହନ୍ତି କଣ ପାଇଁ କିହି ଜାଣି ଆସ କଣ କଠିକି ପିଲା କଲେ ହଉ ନାହାନ୍ତି କି ହଁ ଆ ତମେ ହସି ସତେ ମୋର ମୋର ଏବେ ବି ତମେ ମାରିକି ଦେଖିବ ଗୁଗୁଲ ତମେ ଯଦି ନଥିବ ନବନୀତ କୁମାର ହେଲା ଦେଖିବଭି ଆଇ ସ୍କୁଲ ପାସ୍ ଆଉଟ୍ ଦି ହଜାର ନଅ ବ୍ୟାଚ୍। ବିଭି ହାଇ ସ୍କୁଲ ଢେଙ୍କାନାଳ ସେ ମ ବ୍ୟାଚମେଟ ନବନୀତ କୁମାର। ଯଦି କଲେକ୍ଟର ନହଇଥିବ ଯଦି କଲେକ୍ଟର ନହଇଥିବ ମୋର ପର୍ସନାଲ ନମ୍ବରରେ ତମେ କଲ୍ କରିବ ହେଲା। କାହିଁକି ହେବେନି ଏମିତି କଣ ପାଇଁ ହସିଲ କାଇଁ ଆସ ପିକି କଣ ପିଲା ହଉନାହାନ୍ତି କି? ସବୁଥିରେ କନଫିଡେଣ୍ଟ ରହିବା ଦରକାର ଟିଚିଂ ଲାଇନ୍ ତମେ ଚୁଜ୍ କରିପାରିବ।
ଆମ ସାର୍ କହୁଥିଲେ ରେ କହିଲେ ଯାଦା ତର ଲୋକ ଏମିତି ୟୁପି ଏସ୍ ସ ରେ ବି ଆର୍ଟସ ଲୋକ ମାନେ ବହୁତ ବେଶୀ। ସେ ଇଏ ଯାଉଛନ୍ତି।
ୟୁପିଏସି ରେ ତ ସମସ୍ତେ ଟ୍ରାଏ କରିପାରିବେ। ଆଉ ଏମିତି ନାହିଁ କି ଖଲି ସାଇନ୍ସ ଯିଏ ପଢୁଛି ସିଏ ହିଁ ସବୁ ଓଲ୍ଟେ ଇଦବ ଆର୍ଟସ ବାଲା କିଛି କିଛିଲଟେଇ ପାରିବନି ନାଇ ନାଇଁ ଏମତି କିଛି ନାହିଁ ଆର୍ଟସ ବାଲା ଯୋଉଟାାଇଛନ୍ତି କଣ ସାଇନ୍ସ ବାଲା ଜାଣିଛନ୍ତି? ନା କାମର୍ସବାଲା ଜାଣିଛନ୍ତି?
ସେଇଆତ।
ଏମିତି କୋଉଟା ବି ଇଏ ନାହିଁ ହଁ ସେଇଟା ବି ନିହାତି ସେଥିରେ ହିଷ୍ଟି ଉପରେ ପଢଉଛ ତମେ ହିଷ୍ଟ୍ରି ଉପରେ କଣ ଜାଣିଛ? ଯୋଗ୍ରାଫି ଉପରେ କଣ ଜାଣିଛରେ ତ ପଢଉଛନ୍ତି ସେଇଟା ନା ତମେ କହିପାରିବ କି କଷତି ବିଷୟରେ ତ କିଛି କହିପାରିବନି। ତମକୁ ଘଁ କମର୍ସ ବିଷୟରେ ପଚାରିଲେ କେହି କହିପାରିବ ତମକୁ କି ଆକାଉଣ୍ଟ ବିଷୟରେ ପଚାରିଲେ କ କହିହିବବ ଆଉ ସେ ବିଷୟରେ କହିବ କି ସେମାନେ ବି ପାଠ ପଢୁଛନ୍ତି ନା।
ହୁଁ ହୁଁ ହୁଁ ହୁଁ।
କାହିଁକି ହେଇପାରିବେନି ସମସ୍ତେ ହଉଛନ୍ତି। ମୁଁ ତ କହୁଛି ଆଜି ପୁଷ୍ପରାଜ ଅତିଥି ନନ୍ଦନ ଗୋଟେ। ସେ ହଉଚି ଡକ୍ଟର ଅଛି ଏମସରେ ଦିଲ୍ଲୀରେ। ଆଉ ଇଏ ଜଣେ ଅଛି କଲେକ୍ଟର। ମୋରି ବେଚମେଣ୍ଟ ଦିଟାକା ହଁ ଦି ଜଣ ଯାକ ବେଚମେଣ୍ଟ। ଆତ କାହିଁକି ହବନି। ସେମାନେ ଆଡସ ମୁଁ ଅବଶ୍ୟ ସାଇନ୍ସ ପଢିଲି। ସେମାନେ ଆଡସ ପଢିଲେ। ମୋର କାହିଁକିନା ଅଲଗା ଯିବ ଉଁ ଯିବାରେ ହିଁ ଥିଲା ମତେ ଆବିଏସ ଟନ୍ ଲାଇନରେ ତ ସେଇଥିପାଇଁ ମୁଁ ଆ ସାଇନ୍ସ ପଢ଼ିଥିଲି। ତ ସେମାନେ ଆଡସ ପଢ଼ିଥିଲି ସେଠୁ ହେଇପାରିବ ସବୁ କିଛି ହେଇପାରିବ। ଆଉ ବାବା ମମି ଭଲ ଅଛନ୍ତି। ବାବା କଣ କରନ୍ତି? ଅକୁ ପାସ
ହୁଁ ବାବା ବିଜନେସ କରନ୍ତି।
ଆଛ ପଡ଼େ ବିଜନେସ୍ ତ ସବୁଠୁ ବଢିଆ।
ଉଁ ହୁଁ।
ଜବଠୁ ବି ବଢିଆ। ଆଉ ମାମା ହାଉସୱାଇଫ୍? ହାଲୋ। ହାଲୋ
ହ୍ୟାଲୋ।
ହାଲୋ।
ହାଲୋ।
ଆଜ୍ଞା ଶୁଭିଲା ମୁଁ କହିଲି ମାମା କଣ ହାଉସୱାଇଫ୍? ହ୍ୟାଲୋ।
ହ୍ୟାଲୋ ଶୁଣା ଯାଉଚି ମୋ କଥା? ହଁ ମୋର ବୋଧେ ଏମିତି ପ୍ରୋବଲେମ୍ ହଉଚି ଏବେ ଆମ ମୋ ମାଉସୀ ବି କଲ କରିଥିଲେ ଏମିତି ପ୍ରୋବଲେମ ହଉଚି ମଝିରେ ମଝିରେ କଟି ଯାଉଚି।
ଠିକ୍ ଅଛି ନୋ ପ୍ରୋ କିଛି ନୁହଁ। ମାମା ହାଉସ୍ ୱାଇଫ୍?
ହଁ।
ଆଜ୍ଞା। ଯାହା ହଉ ସୁଖୀ ପରିବାର। ମୋର ବି ସେମିତି ଭାଇ ମୋର ଗୋଟେ ଭଉଣୀ ମୁଁ ବଡ ମୋ ଭଉଣୀ ସାନ। ଦି ଜଣ ଯାକ ମେରେଡ ବାବା ମାମା ଆଉ। ଆମେ ରହୁଚୁ ଢେଙ୍କାନାଳରେ ପ୍ରପର ଜଗତସିଂହପୁରରୁୁ ଆମେ ଉଁ କିନ୍ତୁ ରହୁଚୁ ଢେଙ୍କା କାନାଳରେ ହେଇଗଲାଣି ମୋ ବାବା ସ ସର୍ଭିସ୍ ସେଇଠି କରୁଥୁଲେ। ଆଁ ଉଁ ପାଖାପାଖି ଫୋର୍ଟି ଫିଫ୍ଟି ଇୟରର୍ସ ହେଇଗଲାଣି ଏଇଠି ରହୁଚୁ।
ହୁଁ-ହୁଁ।
ମୁଁ ରହୁଥିଲି ବାହାରେ। ପଢାପଢି ସବୁ ସାଆଡେ ବାହାରେ ରହୁଥିଲି କିନ୍ତୁ ଏଇ ପର୍ସନାଲି ପ୍ରୋବ୍ଲେମ ଯୋଗୁ ପଳେଇ ଆସିଲୁ ଆଉ ମା ଯୋଗୁ କେବଳ ଆଉ। ଆଉ ତାପରେ ତ କିଛି ହେଲାନି ଆଉ। ଆସିକି ଓଏସେଲ ଗୋଟେ ଅଛି ଜାଣିଥିବ ଯଦି ଓଏସେଲ ଗତି ଏ ଭୁବନେଶ୍ୱରେ ଏପଟରେ ଗୋଟେ ଅଛି ଗ ତି ସେଇଥିରେ କାମ କଲୁ କିନ୍ତୁ ଏତେ ପଲଟିକସ ହେଟୀ ଯେ ଛାଡ ହେଠି ତି କାମ କରିହବନି ଏମତିଆ ପଲଟିକ୍ସ ଶାନ୍ତ ଆମେ ଶାନ୍ତ ମିଜାଜ। ଆମେ ଶାନ୍ତି ସାଧା ସିଧାରେ କରିକ କାମ କରିବୁ ଏତେ ଟେନସନ ନବାର ନାହିଁ। ଯୋଉଟା କାମ ହଉ କି ଲିକି କରିବୁ ଯୋଉଟା କାମ କରିବାର ନାହିଁ ସେଇଟାକୁ କରିବୁ ସଇଲା। ଏତେ କଣ ପାଇଁ ପଲିଟିକ୍ସ କରିବୁ। ଛୋଟ ଅର୍ଗାନାଇଜେସନ କିନ୍ତୁ ବହୁତ ବଡ ପଲିଟିକ୍ସ।
ହୁଁ। ଆପଣଙ୍କ ୱାଇଫ୍।
ଉଁ ନା ସେ ହାଉସ ୱାଇଫ ଘରେ ପୁଅ କୁ ଦେଖେ ପଢେ। ଏମିତି ପୁଅ କୁ ଚାରି ବର୍ଷ ହେଲା। ପୁଅ ଏବେ ରବିଶଙ୍କର ସ୍କୁଲ ଯାଉଚି। ନୂଆ-ନୂଆ ଛାଡଛି ତାକୁ କାନ୍ଦୁଚି ଯାଉଚି ଆଟା ରୁ ବାରଟା। ଆଜ୍ଞା ମୋ ଭଉଣୀର ଦିଟା ଝିଅ। ମୋର ବି ସେଇ ଦିଟା ଝିଅ କହିବାକୁ ଗଲେ ଆଉ ବାଣିଜୀ ଦିଟା ଆଉ। ଆଉ ପୁଅଟେ ଆଉ।
ଓହୋ କିଏ ବଡ଼ ନା ଆପଣ ବଡ଼?
ମୁଁ ବଡ ଉଁ ବଡ କିନ୍ତୁ ସେ ଆଗ ମ୍ୟାରେଡ ହେଇଯାଇଥିଲା ତାଙ୍କର। ସେ ଝିଅ ପିଲା ଆଗୁଆ ଯ ହଁ-ହଁ ମୋଠୁ ଗୋଟେ ବର୍ଷ ସାନ ସେ।
ଜମା
ଆଜ୍ଞା ଗୋଟେ ବର୍ଷ ସାନ ମୋ
ଓହୋ।
ହଉ ଆଜ୍ଞା। ରଖୁଚି।
ଆଜ୍ଞା ହଁ ହଁ ହଁ।